ବନ୍ଧୁ ଆପଣଙ୍କ ଶବ୍ଦ ସ୍ପଷ୍ଟ ଭାବେ ଶୁଭା ଯାଉନି।
ହ୍ୟାଲୋ।
ଆଜ୍ଞା ଆଜ୍ଞା ଶୁଭା ଗଲା ଶୁଭା ଗଲା।
ହଁ ହଁ ଆଜ୍ଞା ବନ୍ଧୁ ନମସ୍କାର।
ନମସ୍କାର ନମସ୍କାର କଣ କରୁଛନ୍ତି?
ଆଜ୍ଞା ଏଇଠି। ଆମର ଏବେ ତ ବର୍ଷା ହଉଛି। ଏଇ ଆମ ଘରେ ଟିକେ ଛଣାଛଣି ଜିନିଷ ହେଉଛି ଯେମିତିକି। ପକୁଡ଼ି ଆଉ ବରା ଛଣା ହେଉଛି ଆଉ।
ଆଉ ଆପଣ ଆ ଆ ବରା ପକୁଡି ଖାଉଛନ୍ତି।
ଆଜ୍ଞା।
ଆଉ ବର୍ଷ ଦିନେ ତ ଏଇଟା ଭଲ କଥା ଆଉ ଆପଣ ବରା ପକୁଡି ଖାଉଛନ୍ତି ଆଉ। ତାର ମଜା କିଏ ଜାଣିଛି ବର୍ଷା ବେଳେ ଥଣ୍ଡା ପାଗରେ ଗରମ ଜିନିଷ ଖାଇଲେ।
ଆଜ୍ଞା ଆପଣ କଣ କରୁଚନ୍ତି।
ଏ ବାହାରେ ଆ ବୁଲାବୁଲି କରୁଛି ଆଉ ଆପଣ।
ହଁ ଆପଣ ଆଡ଼େ ତାହେଲେ ବର୍ଷା ହେଇନି ଆଉ ନା।
ନାଁ ବର୍ଷା ହେଇନି ଆଡେ।
ହଁ ଆକାଶକୁ ଅନେଇଲ ଦେଖିବା କଳା ବାଦଲ କିଛି ଦେଖାାଯାଉଛି କି?
ନୁଅମ ଆମ ଆଡେ ଏଠି ଜହ୍ନ ତାରା ପଡିଛି ଆକାଶରେ।
ଓ ହୋ ତାହେଲେ ଆପଣ ମୋଧେ ବିଦେଶରେ ଅଛନ୍ତି ନା ହଉ।
ତୁ ଏମିତି । ଆଉ ଅ ଦେହ କେମିତି ଅଛି?
ଆଜ୍ଞା ବର୍ଷା ଦିନେ ତ ଜାଣିଥିବ, ଧାନ ବିଲ ଚାଷ କଥା। ଆଉ ଦେହ ଟିକେ ଥଣ୍ଡା ରହିବ। ଯାହାବି ହେଲେ ଦେହ ଥଣ୍ଡା ଜର ହବ।
ଏଇ ଧାନ କଥା! ଆପଣଙ୍କ ଆଡେ ଧାନ ଗଛ ଲଗା ହେଲାଣି?
ଆଜ୍ଞା! ହଁ, ଧାନ ଆମର ପା ଆଗୁଆ ଟିକେ ବିହଳି ଧାନ ତ ଆମର ବିହା ଆଳି ଧାନ।
ଆ ବର୍ଷା ତ ହଉନି ଆପଣ ଚାଷ କେମିତି କରୁଚନ୍ତି?
ଆଜ୍ଞା, ବର୍ଷା ଯେତିକି ହେଲା ହେଲା ଆଉ ଆମ ବଡ଼-ଅ ଗାଡ଼ିଆ ଅଛି। ଆଉ ସେଠି ଆମେ ପାଣି ସାହାଯ୍ୟରେ ମାନେ ମଟର ସାହାଯ୍ୟରେ ବିଲରେ ପାଣି ମଡ଼େଇଦଉ ଆଉ।
ଆଉ କଣ ତ ଆପଣ କ ଏଠି କେନାଳ ସତ ସୁବିଧା ଅଛି?
ନା, ନା ଆମ ଆଡେ କେମା କେନାଳ ନାହିଁ ଆଜ୍ଞା।
ଓହୋ! ଆ ଆପଣ ଯେତେ ଏ ଗାଡିଆ ଶୁଖିଯାଏ। ଆପଣ ଜାଣିଛନ୍ତି, ଏବେ ଆସୁଛି ଏଲୋନନା ନା କଗ ଆସିବ ଯା ମରୁଡି ଆସିବ। ତାପରେ ଆପଣଙ୍କର ତ ସେଠି ଗାଡିଆ ପୋଖରୀ ସବୁ ଶୁଖିଯିବ।
ଆଜ୍ଞା।
ଆ ତାହେଲେ ଆପଣ କେମିତି ପାଣି-ଇ ଗଛରେ ଦେବେ?
ଆଜ୍ଞା, ଏବେ ଯୋଉ କହୁଛ ମରୁଡି ଆସୁ କି ଇଏ ଆସିବ ଆଜ୍ଞା, ଆମେ ଏଇ ବର୍ଷ ତ ସରକାରଙ୍କୁ ଦ ଆମ ବିଧାୟକକୁ ଦ-ଦରଖାସ୍ତ ଦେଇଛୁ। ସେ କହିଲେ ଆପଣ ଚିନ୍ତା କରନ୍ତୁନି, ଆପଣ କେନାାଳ ଗ୍ରାମଟି ଆପଣଙ୍କ ଗ୍ରାମ ଅଞ୍ଚଳରେ ବହୁତ ଶୀଘ୍ର କ-କରାଇ ଦିଆଯିବ।
ଆଜ୍ଞା ଆଜ୍ଞା, ଆପଣ ସରକାର କୁତ କହିଦେଇଛନ୍ତି ଆଉ, ତାହେଲେ ଆପଣଙ୍କ ତ କାମ ହେଇଯିବ ଆଉ। କିନ୍ତୁ ଆପଣଙ୍କ ଯେ-ଯେହେତ୍ ତୁ ଏବେ ଆପଣ କହୁଛନ୍ତି, ଆପଣଙ୍କ ବିଲ ଚାଷ ହୋଇ ଆପଣ ଗଛ ଲଗେଇଛନ୍ତି। ଧା ନ ଗଛ ଉଠିଛି। ଏବେ ତ କିଛି କାମ ହେଇପାରିବନି। ଆପଣଙ୍କୁ ଏବେ ଯୋଉ ଆସିଆକୁ କୁ ଯାଉଛି ଅ ଆ ମରୁଡି ତାର ସାମ୍ନା କେମିତି କରିବେ। ସେତେବେଳକୁ ତ ଆପଣ ଦେଖ ଏ ବିଲ ଆପଣଙ୍କ ତ କି ଦେଖନ୍ତୁ। ଆପଣଙ୍କ ବିଲ କଣ ଧାନ ଗଛ କାଟି ସରକାର କେବେ କେନାଳ ରାସ୍ତା କରିବ ନାହିଁ।
ଆଜ୍ଞା।
ଆଉ ଏବେ ଆପଣ ମରୁଡ଼ି ର ସମ୍ମୁଖୀନ କେମିତି କରିଏ?
ଆଜ୍ଞା, ମୁଁ ଆଉ ଟିଏ ପୂର୍ବରୁ ଆପଣଙ୍କୁ କହି ଥିଲି ବର୍ଷା ହଉଛି ବହୁତ ବର୍ଷା ହଉଛି, ଯେମିତି କି ଆମ ନାଳ ଯୋଉ ନାଳ ଅଛି ଏବେ ଯୋଉଁ ମାନେ ନାଳ ମାନେ ନଈ ନଈ ସାହାଯ୍ୟରେ ନଈ ପାଣି ଫୁଲ ହେଇକି, ଆମ ବିଲ ଆଉ ବିଲ ଆଡ଼େ ମାଡ଼ି ଆଇଛି ଯାହାଫଳରେ ପାଣି ଅଧିକ ହବା ସମସ୍ୟାରେ ଆମେ ଯାଇିଁକି ବିଲ ହିରକୁ ବନ୍ଦେଇ ଦଉ। ଯାହାଫଳରେ ପାଣି ଅଧିକ ରୁହେ। ଗଛର କିଛି
କୁହନ୍ତୁ କୁହନ୍ତୁ।
ଆଜ୍ଞା, ଗଛର କିଛି ଗଛ କିଛି ମରେ ନାହିଁ କି କିଛି ନଷ୍ଟ ହୁଏ ନାହିଁ। ଯାହାଫଳରେ ଆମେ- ଆଗକୁ ଗଛ ବଡ଼ ହବା ସା ବଡ଼ ହବ। ମାନେ, ପାଣି ପାଣି ଆଉ ସୂର୍ଯ୍ୟ କିରଣ ପାଇଲେ ସିନା ଗଛ ବଡ଼ ହବ।
ଆଜ୍ଞା ଆଜ୍ଞା।
ଆଜ୍ଞା, ଆପଣ ଆଉ କଣ କହୁଛନ୍ତି କହୁନାହାଁନ୍ତି?
ଦେଖନ୍ତୁ, ଆପଣ ଯୋଉ କହିଲେ ଆପଣ ଅ ଯୋଉ ଅରୁଳ ସାମାନ୍ୟ କରିବାକୁ ଆମ ନଈରୁ ପାଣି ପଳିଆସେ ଆପଣଙ୍କ ଯୋଉ କହି ଲେ ଆପଣଙ୍କ ନଈ ଗ ନଈରୁ ଯେତେବେଳେ ପାଣି ପଳି ଆସିଚି ଆପଣଙ୍କ ବିଲରେ ତ ପଶିଥିବ ନିଶ୍ଚୟତ ପାଣି?
ଆଜ୍ଞା।
ଆପଣଙ୍କୁ ବିଲରେ ପଶିଥିଲେ ଆପଣ କେମିତି ଏବେ ଫସଲ କେମିତି କରୁଚନ୍ତି?
ଆଜ୍ଞା ମୁଁ ପା କହିଲି ଆଜ୍ଞା ଆମର ବିହାଳି ବିହାଳି ମାନେ ଆଗରୁ ଯେମତି ହ ଖରାଦିନ ଟାଇମ୍ ରେ ପା ମାନେ ଯଉଁ ଖରାଦିନ ଆଉ ବର୍ଷା ଦିନ ଆସିବା ମଧ୍ୟରେ ଆମର ଧାନ ଗଛ ଆମ ଆଣ୍ଠୁ ହାଇଟ୍ କିମ୍ବା ଅଣ୍ଟା ହାଇଟ୍ ହେଇଯାଏ ଯାହାଫଳରେ ବିଶେଷ କିଛି ମାନେ ପାଣି ଦରକାର ନାହିଁ ଯେମିତି କି ଏବେ ଯୋଉ ଅଳ୍ପ ଅଳ୍ପ କମ୍ ମାତ୍ରାରେ ବର୍ଷା ହଉଚି ହଁ ଯାହା ଫଳରେ ସେ ଗଛକୁ ଦରକାର।
ହ ହଁ।
ଆଜ୍ଞା।
ଆପଣଙ୍କର ତ ନଈ ଅଛି ନଈ ତ କେବେ ବି ଶୁଖେ ନାହିଁ ତେଣୁ ଆପଣଙ୍କୁ ଜଳର ଅସୁବିଧା ହେବାକୁ ସମ୍ମୁଖୀନ ହେବାକୁ ପଡିବନି। ଭଲକଥା ଆପଣ ଆ - ଆ - ଆପଣ ଯେଉଁ ଅଞ୍ଚଳରେ ରହୁଚନ୍ତି ମାଟି କିପରି ଅଛି? ମାନେ ଅଟାଳ, ପଟୁ, ବାଲିଆ ଏମିତି କିଏ ମାଟି ଅଛି?
ଆଜ୍ଞା ଆମର ମାଟି ଟା ବାଲିଆ ଅଛି।
ବାଲିଆ ଓହୋ
ଆଜ୍ଞା।
ଆପଣ ତ ସେଥିରେ ବାଲିଆ ଅଛି, ବିଭିନ୍ନ ପ୍ରକାର ଫସଲ ଚାଷ କରୁଥିବେ?
ଆଜ୍ଞା ଆମର ଧାନ ଚାଷ ପରେ ଏ ହବ ଆମ ମାନେ ପରିବା ଚାଷ କରିବୁ ଯେମିତିକି ଆମେ ବା ଇଗଣ, ଭେଣ୍ଡି ଏ କଲରା, ଜହ୍ନି, କକାରୁ ଆଉ ଝୁଡ଼ଙ୍ଗ ହଁ ଟମାଟର ଉଁ କୋବି ଶୀତଦିନେ ତ କୋବି ଖାସ୍ କରି ଲଗାଯାଏ ଆମର ଇଆଡ଼େ।
ହଁ ଭଲ ଆପଣଙ୍କ ସୟାଆଠୁ ରୁ କେତେବେଳେ ହେଇଥିବ କୋବି ଆପଣଙ୍କ ଯେତେବେଳେ ତ ଆପଣ ଯୋଉ କହୁଚନ୍ତି କୋବି ଚାଷ କରନ୍ତି କୋବି ତ ଆପଣଙ୍କ ଲାଭ ଅଧିକ ଦଉନଥିବ। କାହିଁକି ନା ଦେଖନ୍ତୁ ମୁଁ ଜାଣିବା ହିସାବରେ ଯେତେବେଳେ ବି ଅଧିକ ଉତ୍ପାଦନ ହୁଏ ଆପଣ କୋବି ଦର ତଳକୁ ଖସିଯାଏ ଆ ମୁ ଆ ତିରସ୍ତା ବର୍ଷ କଥା କହୁଚି କୋବି ଗୋଟା କୋବି ପାଞ୍ଚ ଟଙ୍କାରେ ବିକ୍ରି ହଉଥିଲା ସେଥିରେ ଆପଣ ଆପଣଙ୍କ ଲାଭ କଣ ମିଳୁଥବ, ଆପଣ ତ ଜାଣିଛନ୍ତି ଆପଣ ମୁଁ ମଧ୍ୟ ଜାଣିଛି ଆପଣ ଆପଣ ଗଛ କେତେଟା କେତେ ଟଙ୍କାର କିଣନ୍ତି ଟଙ୍କାଟେ ନା ଦି ଟଙ୍କା?
ଆଜ୍ଞା ଆମେ ଗଛ କିଣୁ ଟଙ୍କାଟା।
ଦେଖନ୍ତୁ ଆପଣ ଟଙ୍କାଟାରେ ଆପଣ ଗଛ କିଣିଲେ ଆପଣ ହଳ ମଧ୍ୟ କଲେ ଆପଣଙ୍କ ନିଜ ଜମିିକି ଆ ନି ଆ ତାପରେ ଆପଣ କଣ ସେଠାରେ ଜଳ ସେଚନ ମଧ୍ୟ କରୁଚନ୍ତି, ତାପରେ ସେଠାରେ ପରିଶ୍ରମ ମଧ୍ୟ କରୁଚନ୍ତି। ତାପରେ ଆପଣ ଯେତେବେଳେ ବି ଗଛ ଲଗଉଚନ୍ତି ଆପଣଙ୍କୁ ତ ତାର ଯେତେବେଳେ ଏତେ ଦର ଖସି ଯାଉଚି, ଆପଣଙ୍କୁ ତ ବହୁତ କଷ୍ଟ ହଉଥିବ ଆପଣ ତାକ କୁ ଆପଣଙ୍କର ତ ନିଅ ଖଦ ଇଏ ଉଠୁନଥିବ ମାନେ କଣ କହିଲେ ଆପଣଙ୍କ ଲାଭ ତ ଅଛି ଦୂର କଥା ଆପଣଙ୍କ ଯେତେ ମୂଲ୍ ମୂଳ ମୂଲ୍ୟ ଆପଣ ଯେତିକି ଖର୍ଚ୍ଚ କରିଚନ୍ତି ତାହା ମଧ୍ୟ ଉଠୁନଥିବ।
ଆଜ୍ଞା ଆପଣ ଯାହା କହୁଚନ୍ତି ଠିକ କହୁଚନ୍ତି ଯେ ଆପଣ ଯୋଉ କହିଲେ ଆପଣଙ୍କ ଯୋଉ ଉ ମୂଳ ଉଠୁନଥାଏ ସେଇଟା ତ ସତ୍ୟ କଥା। ନିରାଟ ସତ୍ୟ କଥା। ଆଉ ସେଇ ଟାଇମ ରେ ତ ଆମର କଲି ଯା ପାଣି ହେଇଯାଏ। ଯାହା ଫଳରେ ଆମକୁ ବୁଦ୍ଧି ଆଉ ବୁଦ୍ଧି ଶୂନ୍ୟ ହେଇଯାଉ ଆମେ। ଯାହା ଫଳରେ ଏବେ ଯୋଉ ଜାଣିଥିବେ କୃଷକ ଯୋଉ ଆତ୍ମହତ୍ୟା। ଆ କିମ୍ବା ଇଏ ସେଇ ଫଳରେ ଆମେ ସେଇ ପଦବୀକି ମାନେ ଆମ ପାଦଟା ଉଠଉ।
ହଁ ଆପଣଙ୍କ କଥା ବୁଝିପାରୁଚି ଯେ ଦେଖନ୍ତୁ ମାନେ ଆପଣଙ୍କ ଅ ବାବା ଦାଦା ବାପା ଦାଦା ଜେଜେ ଚାଷ କରୁଥିଲେ ବୋଲି ଆପଣ ବି ଚା ଚାଷ କରିବାକୁ ମାନେ ଆପଣଙ୍କୁ ଚାଷ କରିବାକୁ ଭଲ ଲାଗେ।
ଆଜ୍ଞା।
କହିଲେ ମୁଁ ବୁଝିପାରୁଚି ଜଣେ କୃଷକ ଯେତେବେଳେ ଚାଷ ନ କରିବ। ଆମେ ସାଧାରଣ ଲୋକ ତ ଆମେ ଶାନ୍ତିରେ ଖାଇବାକୁ ଆଉ ପାଇବନି ନା।
ଆଜ୍ଞା।
କିନ୍ତୁ ଆପଣଙ୍କୁ ଆପଣ ଯାହା କହିଲେ ମୁଁ ବୁଝିପାରୁଚି। ଆ ଆପଣ ଯେତେ ଲ ଲକ୍ଷତି ହେଲେ ବି ମଧ୍ୟ ଆପଣ ଯେହେତୁ କୃଷକ ଘରେ ଜନ୍ମ ହେଇଚନ୍ତି। ଆପଣ ମଧ୍ୟ ଏକ କୃଷକ। ସେଥିପାଇଁ ଆପଣ ସବୁବେଳେ ଚାଷ କରିବାକୁ ଭଲ ପାଆନ୍ତି।
ଆଜ୍ଞା।
ହ ଭଲ କଥା ଆଉ। ଆଉ ଆପଣ ଧାନ ଚାଷ ପରେ କେବଳ କୋବି ଲଗାନ୍ତି ନା ପନିପରିବା କଣ ପୋଟଲ ବାଇଗଣ ଯୋଉ କହିଲେ। ବାଇଗଣ ଲଗାନ୍ତି ପୋଟଳ ହରିକା ଚାଷ କରନ୍ତି।
ଆଜ୍ଞା ପୋଟଳ ବାଇଗଣ ଚାଷ କରେ ଆଉ।
ଅ ହୋ ପୋଟଳ କେଜି କେତେ? ପୋଟଳ କିଲୋ କେତେ ବିକନ୍ତି।
ଆଜ୍ଞା ପୋଟଳ ଏଇ ଯୋଉ ଖରାଦିନ ଆଉ ପଇଁଚାଳିଶି କିବା ପଚାଶ ଭିତରେ ବିକୁ ଆଉ।
ଆପଣଙ୍କଠୁ ପଇଁଚାଳିଶି ପଚାଶ ଭିତରେ ନିଅନ୍ତି।
ଆଜ୍ଞା ଆପଣ ଯଦି ନେବେ? ଆପଣଙ୍କ ପାଇଁ ମୁଁ ତିରିଶ ଟଙ୍କାରେ ବା ପଚିଶ ଟଙ୍କାରେ ବିକିବି ଆଉ।
ଆପଣଙ୍କ ତ ତିରିଶ ପଚିଶ ଟଙ୍କା ନିଅନ୍ତି। ଆମ ଗତ ବର୍ଷ ଆମେ ଆପଣଙ୍କ ଯୋଉ ଚାଷ ଯେମତି ଯିଏ ବିକୁଚନ୍ତି। ତାର ତିନି ନବର ମାନେ? ଦେଖନ୍ତୁ ଆମ ଅଶୀ ଟଙ୍କା ଲେଖାରେ ଆମେ ବଜାରୁ ଆଣୁଥିଲୁ ପୋଟଳ। ମାନେ ଆପଣଙ୍କଠୁ ପ ପଚିଶ ଟଙ୍କାରେ କିଣି ସିଏ ପରିବାକୁ ହା ଅଧିକ ମୂଲ୍ୟରେ ବିକୁଚନ୍ତି।
ଆଜ୍ଞା।
ଆଜ୍ଞା ଆଜ୍ଞା।
ଆଜ୍ଞା ଆପଣ କିଛି ମାନେ ଯେମିତି କି ଆପଣ କିଛି ପରିବା କିଛି ଦରକାର ହେଲେ। ଏ ଆମକୁ କହିବେ ଆମେ ଆପଣଙ୍କୁ ଆମ ଗାଡ଼ି ତ ଯାଉଚନ୍ତି ଯାଉଚି। ଆପଣ ଛକ୍ ବଜାର ଉପରକୁ ସେଇଠିକି ନେଇକି ଆପଣଙ୍କୁ କହିଦେବେ। ଆମେ ସେଇ ଏଇ ଗାଡ଼ି ସାହାଯ୍ୟରେ ପଠେଇ ଦେବୁ। ଯାହା ଫଳରେ ଆପଣଙ୍କୁ ଛକ ମାନେ ଆପଣ ବଜା ଜାରେ ଯାଇକି ନେଇଆସିବେ ଆପଣ ଏବେ କିଛି ପରିବା ଦରକାର କି?
ନାଇଁ ନାଇଁ ଏବେ ତ କିଛି ଦରକାର ନାହିଁ। ଓ ଦରକାର ହେଲେ ଆପଣ ବୁଝି ମଝିରେ ଆପଣଙ୍କୁ ସହ ସମ୍ପର୍କିତ ସମ୍ପର୍କ କରିବୁ ଆଉ। ହଉ ବନ୍ଧୁ ଏବେ ମୁଁ ରଖୁଛି ଆଉ ଆପଣ। ଯେତେବେଳେ ଆପଣ ଯେତେବେଳେ ମୋର କିଛି ପରିବା ପତ୍ର ଦରକାର ପଡିବ ଆପଣଙ୍କ ସ
ଆଜ୍ଞା ଆଜ୍ଞା ନିଶ୍ଚୟ କଞ୍ଚାଲଙ୍କା ଦେବି। ନ ମିିଳିବେ ଆମ କରିଦକି ଫୋନ କର ଆମେ ଲଙ୍କା ଫ୍ୟାକ୍ଟ୍ରି କ ମାନେ ଗୋ ଗୋଦାମ ଗୋଟେ ଅଛି ଆ ମର କଞ୍ଚା ଲଙ୍କା ସ୍ପେସାଲ ବଡ ବଡ।
ହଉ ବନ୍ଧୁ ମୁଁ ଏବେ ରଖୁଛି ଆପଣଙ୍କୁ ଯେ ଯେ ସେତେବେଳେ ବି ଆପଣଙ୍କର ସା ଦ ସାହାଯ୍ୟ ଦରକାର ପଡିବ ଆ ମୁଁ ଆପଣଙ୍କୁ ପୁନଃ ସମ୍ପର୍କ କରିବି।
ଆଜ୍ଞା।
ରଖୁଛି ବନ୍ଧୁ।
ଆଜ୍ଞ।